ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛ?
ଏଇ ଛାତ ଉପରେ ବସ ଥିଲି ଆଉ।
ଓହୋ ଆମେ ବି ହେଇ ଛାତ ଉପ ବସିଥିଲୁ ଆଉ କଥା ହଉଥିଲୁ ସମସ୍ତେ ବସିିକି ଆଉ।
ହୁଁ।
ହୁଁ।
ଆଉ ଆଜି କଣ ରୋଷେଇ କହିଥିଲା?
ଆଜି ହେଇଥିଲା-ଆ-ଆ ବେସନ ଆଳୁ ତରକାରୀ।
ହୁଁ।
ବେସନକୁ ପନିର ଭଳିଆ କରିକି କାଟିକି ତାକୁ ତେଲରେ-ଏ-ଏ-ଏ ହାଲକା ଭାଜି କି ନାଇଁ ନାଇଁ ଭାଜି ଦେଇକି ଛାଣିଲେ ତ ସେ ବହୁତ ତେଲ ପିଇଯିବ। ତରକାରୀ ଟା ପୁରା ତେଲିଆ ହେଇଯିବ ତାକୁ ଟିକେ ଭା ଜିଦେଲେ ଟିକେ ତ ଭାଜିଦେଲେ ସିଏ ଭାଜିଲା ହେଇଯିବ ଟିକେ-ଏ-ଏ ମାନେ ଫିଟିବନି ତାକୁ ଯେମିତି ମସଲା କଷିକି ଆମର ତରକ୍ କାରୀ କରୁଛେ ସେମିତି ତରକାରୀ କରିଦବ ଆଉ। ତାଉଟା ସେ ହଟେ ହି ଥିଲା ଆଉ ଶାଗ ଖରଡା ହେଇଥିଲା।
ହ ହ ହ। ଆଉ ଆଜି ପାଗ କେମିତି ଅଛି ସିଆଡେ?
ଏଇନା ଟିକେ ବର୍ଷା ଉଠେଇଛି। କିନ୍ତୁ ହେଇନି ଟିକେ ଧୀରେ ଧୀରେ ପବନ ହଉଛି ଆଉ ହେଇନି ବର୍ଷା ହେଇନି ହବ ତ ଆଉ। ତମେ କଣ ଖାଇଛ?
ମୁଁ ଖାଇଥିଲି-ଇ-ଇ-ଇ ଆ ହେଲା ହେଇଥିଲା ଅ ଡାଲି ଆଉ ଆଳୁ, ବାଇଗଣ, ବଡି ଫଡି ଏମିତି ଯୋଉ ଝୋଳ ଆଉ ପୋଇ ଶାଗ ଏମିତି ଖାଇଥିଲି ଆଉ।
ତମକୁ ଫୁଲ ବଡି ପକେଇ ଆସିଛି?
ହଁ। ହେଲା ତାକୁ ଏଇ ଯୋଉ ଜରି ଏଇ ଯୋଉ ତେଲ ଜରି ତେଲ ଜରି ଯୋଉ ରୁଚି ଗୋଲ୍ଡ ଇଏ ଫିଏ ଯୋଉ ଫ୍ରିଡମ ତେଲ ଯୋଉ ଜରି ଆସେ, ସେଇ ଜରି କୁ ଟିକେ ଅଧାରୁ କାଟିଦବ ତଳଆଡୁ ଟିକେ କ
ଏ ବିରିରେ ନା ତା ଦେହରେ ଆଉ କଣ ପଡେ?
ନାଇଁ ଆଜ୍ଞା ରାଶି ପକେଇଦବ ଥାଳିରେ ପକେଇଦବ ହଁ। ତାପରେ ତମେ ଯେମିତି ସେପ୍ ତାକୁ କରିବ ଯେମିତି ଜିଲାପି ଭଳିଆ ଯେମିତି କରିବ ଯେମିତି ଯାହା କରିବ ସେଇଭଳିଆ ହବ ଆଉ।
ଆକୃତି ତୁମେ ଦେଇପାରିବ।
ହଁ ହଁ ହଁ।
ହୁଁ ହୁଁ। ସେଇଟା ସେମିତି ମାନେ ଯେମିତି ଆମର ଖାଲି ବଡିରେ ବିରିିକି ଜିରା ପଡେ
ହଁ ହଁ ସବୁ ପକେଇ ପାରିବ ସବୁ ପକେଇ ପାରିବ ଗୋଟେ ରାଶି ଟାକୁ ଆଗେ ପକେଇଦବ ଯୋଉଥିରେ କରିବ ରାଶିଟାକୁ
ଓହୋ ଆଉ ଯୋଉ କଖାରୁ ମଞ୍ଜି ଟା ପଡେ ଏଇଟା କୋଉ ବଡିରେ ପଡେ?
ସେଟା କଖାରୁ ବଡିରେ କଖାରୁୁବଡି ଗଲେ ସେଟା କଖାରୁ ବଡିରେ ହବ।
ସେଇଟା ସେମିତି ଫୁଲ ଭଳିଆ ହବ? ହବ ନା
ନାଇଁ କ ସେଟା ସେମିତି ତମେ ପକେଇବା ସେଟା ହବନି ଯୋଉ ଫୁଲ ସେପର ଟା ହବନି। ଏଇଟା କଖାରୁଟା ମିଶିଥିବ ନା ଏଟା ଠିକ ଆଉ ପଡିବନି ଯୋଉ ଇଏ ଭଳିଆ ହବନି।
ପକେଇବ ନା ଖାଲି ତା ମଞ୍ଜି ଗୁରା
ନା କୋରିକି କୋରିକି ବି ମଞ୍ଜି ଦେଇଦେବ। କରନ୍ତି ଯେମିତି ଯେ କରିପାରିଲା ଦି ପ୍ରକାରର ହେଇପାରିବ। ଆଉ ତମେ କଣ ସବୁ ଏଥର ବଡି କରିଚ? ହଁ।
ଆମର ଏଥର ଖାଲି କରିଚୁ ଯୋଉ ଇଏ ବଡି କରିଛୁ ମାନେ ବଡିରେ ଲଙ୍କା ଆଉ ଯୋଉ ଓ ଆ ଲଙ୍କାକୁ ଜିରା ଛେଚିକି ପକେଇକି ଲଙ୍କା ଜିରା ପକେଇକି କରିଛୁ ଆଉ ଗୋଟେ ଖାଲି ରାଶି ପକେଇକି କରିଛୁ ଆଉ ଗୋଟେ ଖାଲି କରିଛୁ ଇଏ ଟାଏ ଯୋଉ ଖାଲିଆ ମାନେ ବିରିକି ବାଟି ଟିକେ ତାକୁ ଫେଣେଇକି ପକେଇ ଦେଇଛୁ କିନ୍ତୁ ଫୁଲ ବଡି ଟା କେମିତି କରନ୍ତି ତ ମୁଁ ଭାବେ କି କଖାରୁ ଫୁଲ ଟା
ଜରିକୁ କଣା କରିଦେଇକି ହଁ ସେଇଥିରେ ପଶେଇଦେବ ଯୋଉଁ ଆଉ ବିରି ସେ ଯୋଉ ଇଏଟାକୁ ପଚ ପଛରିଦେଇବ ଯେମିତି କରିବ ଫୁଲ ଭଳିଆ କରିବ ସେ ସେମ ସେଆ ହବ ଆଉ
ଓହୋ ହୋ ହୋ ହୋ ଆହା ମୁଁ ସେଇଟା ବୁଝୁଥିଲି ଦେଖିିବା ଏଟେ ବର୍ଷ ବର୍ଷା ପାଗ ଅଇଲା ଟିକେ କ ନ କରିଦେଲେ ବଡିଟା ପୁଣି ବର୍ଷା ହେଲେ ଆଉ କରି ହବନି।
ଛାତ ରେ ଶୁଖେଇଲେ ହବ ହୋଉ ଏୟା ଆଉ ଆଉ ଚାଉଳ ପାମ୍ପଡ଼ ବି ସେମିତି କରନ୍ତି ଯାଣି
ହଁ ଯେ ମାନେ ମୁଁ ଘରେ ହେଇଥିଲା ଦେଖିଛି ସେଟା କେମିତି ଟିକେ ହୁଏ କେମିତି ପ୍ରଣାଳୀ ଟା ଜାଣିନି ମାନେ କେମିତି ଯୋଉ ତାକୁ କେମିତି କରାଯାଏ ଟିକେ କହିଦେଲେ ମୁଁ ମୋର ବହୁତ ଇଚ୍ଛା ଚାଉଳ ଶାଗୁ ପାମ୍ପଡ଼ ଟା ଜାଣିଛି କିନ୍ତୁ ଚାଉଳ ପାମ୍ପଡ ଟା ଯୋଉଟା ଗମ୍ଫ ମାନେ ଗମ୍ଫା ଯାଏ ସେଇଟା ମୁଁ ଟିକେ ମାନେ
ତାକୁ ଗୋଟେ ଡେକ୍ଚିରେ ପାଣି କରିଦେଇ କପଡାଟେ ଡେକ୍ଚିରେ ପାଣି ଦବା ଗୋଟେ କପଡା ତାପରେ ଗୋଟେ ଖାପ ରଖିଦେବ ଚୁନାର କରିଦବ ଚୁନା ଚୁନା ଆଣ ଭଳିଆ କରିଦବ ଆଣ ଆଣ ଭଳିଆ କରିକି ଗୋଟେ ଏଇ ଯୋଉଁ ଡେ଼କଚି ରେ କପ କପଡା ପାଣି ଦେଇଦବ ତାପରେ ଗୋଟେ କପଡା ଭିଡି ଦବ ତାପରେ ଗୋଟେ ଥାଳିଆ ଭଳିଆ ଛୋଟ ଯୋଉ ଯାର ଯୋ ଛୋଟ ଏଇ ରଖିବ ତାପରେ ଚାମଚରେ ଏମିତି ପତଳା କି ଦେଇଦବ ସେ ଯେମିତି ଚାରିଆଡେ ମାନେ ଖେଳିଯିବ ତା ଘୋଡେଇ ଦେଲେ ସିଝି ଯାଇଥିବ ସେ ତିନି ମିନିଟ୍ ଭିତରେ ତାକୁ ଚାମଚରେ ଖୋଲି ଦେଇକି ସେ ଯା ସେଟାରେ ଢାଳଦେବ ଆଉ କଣ
ମାନେ ଏଇଟା ଷ୍ଟିଲ୍ ଜାଗାରେ କରିଵନା ଯୋଉ ପ୍ଲାଷ୍ଟିକ ଫ୍ଲାଷ୍ଟିକ ବି ଯୋଉଥିରେ ଯୋଉ
ବୁଝିଲ ବାମ୍ଫା ଆସିବା ପାଇଁ ଗୋଟେ ଛୋଟ ପତଳା ଜାଗା ହେଲେ ହେଲା ଆଉ
ହଉ ମାନେ ପ୍ଲାଷ୍ଟିକ ଖାପରେ ବି କଲେ ହେଇଯିବ।
ହୁଁ ବଧେ ହେଇଯିବ।
ଓହୋ। ଷ୍ଟିଲ୍ ଜିନିଷରେ ଭଲ ସେଟା ନଷ୍ଟ
ହଁ ହୁଁ ସେ ଖରାରେ ଶୁଖିବ ସେମତି ଯେମିତି ପାମ୍ପଡମ୍ପଡ ଯେମିତି ବଢ ଫଡି ଶୁଖେ ସେମିତି ସେଟା ଶୁଖିବ।
ନାଇଁ ଆମର ଯେମିତି ଶାଗୁ ପାମ୍ପଡ଼ ଟା ଶାଗୁ ପାମ୍ପଡ଼ ଟା ଯେମିତି ସବୁ ଲୁ ଓହ ନାଇଁ ଶାଗୁଟାକୁ ବତୁୁରାଇ ଦବ ପ୍ର ଫାଷ୍ଟ ପ୍ର ତମେ ପାଣି ରେ ବତୁରେଇ ଦବ ସେତେବେଳେ ଫୁଲିଯିବ ମାନେ ପୁରା ସବୁ ପୁରା ତୁରି ଯିବ ସେଥିରେ ଲୁଣ ଲୁଣ ତାପରେ ଲଙ୍କା ଯଏ ଯଦି ଛୋଟ ଛୁଆ ଖାଇବେ ଲଙ୍କା କ ପକେଇବନି ନହେଲେ ଲଙ୍କାଗୁଣ୍ଡ ଅ ଯୋଉ ଚିଲି ଫ୍ଲେକ୍ ସେଇଟା ଅଲଙ୍କା କୁ ଗୁଣ୍ଡ କରିକି ପକେଇ ଦେଇେଇକି ତାକୁ ଆଉଟି ଦବ ଆଉ ଫଟିଲା ପରେ ସେପରେ ଫିଟିଯିବ ଟିକେ ଟିକେ ସେ ଯୋଉ ଫିଟ ଫିଟିଯିବ ସେଇଟାକୁ ଡାଇରେକ୍ଟ ଆଣିକି ଯୋଉଥିରେ ସିଧା ଆଣିକି ଯୋଉ କପଡାରେ ପକେଇବ ସେ କପଡାରେ ଡଙ୍କିରେ ବାହାର କରିକି ତମେ ନିଜେ ପତଳା କରିଦେଇକି ସେପ ଦେଇଦବ। ପତଳା କରିକି ଗୋଲ କରିଦେଲେ ସିଏ ସେଟା ହେଇଯିବ ହ ମାନ ସେଇଟା ସୁଖ ଖିବ ଆଉ ମାନେ ତାକୁ ବାମ୍ଫ ଦବାକୁ ପଡିବନି ଚାଉଳ ଟା ବାମ୍ଫ ଦେବାକୁ ପଡୁଛି କିନ୍ତୁ ସେଇଟା ବାମ୍ଫ ଦବାକୁ ଆଉ ପଡିବନି ଆଉ ସେଇଟା ସେମିତି ଶୁଖିଗଲା ପରେ ହେଇଯିବ କିନ୍ତୁ ଜେଡିକିଟା ହେଇଥିବ ତାର ଡିଡବଲ୍ ଫୁଲିଯିବ ପୁରା ବଡ଼ଟେ ହେଇଯିବ।
ହୁଁ।
ଦେଖିଆ ମୁଁ ଟିକେ ଚାଉଳ ପାମ୍ପଡ଼ ଟା କାଲିରେ ଟିକେ ଦେଖିବା ତିଆରି କରିବା ହଉଛି
ସେଟା ହଁ ସେଟା ଚୁଣାକ କଲେ ତାପରେ କରିପାରିବ ଆଉ।
ହୁଁ ଆଉ ନମକିନ କରିଛି ନମକିନ୍ କରି ଶିଖିଛ ଯୋଉ କୁୁରକୁରିଆ ଟାଇପ ର ଯେମତି
ହଁ ସେଟା ତାର ଗୋଟେ ଛାଞ୍ଚ ଅଛି ଛାଞ୍ଚ ଭିତରେ ପଶେଇିକି ତାକୁ ପ୍ରେସ କରନ୍ତି ଯେମତି ସେଓ କରନ୍ତି ସେଇ ଭଳିଆ। ଆ ସେଟା ମିଳେ ତା ଯୋଉ ଛାଞ୍ଚ ଧାରନ୍ତି ମିଳିଯାଏ। ତମେ କେବେ କଚଛ ମୁଁ କ ହେଲେ କେବେ କରିନି ଦେଖି ଖିଚି।
ନାଇଁ ମୁଁ କରିଛି କରିଛି ଯେ ଆମେ ଛାଞ୍ଚରେ କରୁନା ଛାଞ୍ଚରେ କଲେ ଅଳ୍ପ ପକେଇକି ମାନେ ଚାପିବାକୁ ପଡିବ ଆମେ ସେଇ ଯୋଉ ରୁଚି ଯୋଉ ତେଲ ଜରିରେ ସେଇଟାକୁ ଯୋଉ ହଁ ଚାଉଳ କୁ ତାକୁ ଜନ୍ତିି ଦେଇକି ଏଠି ଜଣେ ଜଣେ ବି କରନ୍ତି ଚାଉଳକୁ ଜମ ନ୍ତନ୍ତିନି ଚାଉଳକୁ ଆଉଟି ଦେବେ ତା ଦେହରେ ଲୁଣ ଲଙ୍କାଗୁଣ୍ଡ ପକେଇକି କି ଆଉ ଟିକେ ଦେ ଆଉଟି ଦେଇକି ତାକୁ ସେଇ ଜରିରେ ପୂରେଇକି ଇଏ କରିବେ ଆମେ କ ଆମେ କରୁ ମାନେ ଘରେ ଆମେ ଆମ ମା ମାନେ କରନ୍ତି। ତାକୁ ଚାଉଳକୁ ଚୁନା କରିଦେଇକି ତାକୁ ଜନ୍ତି ଦେବେ ସେଥିରେ ଲୁଣ ଲଙ୍କା ଲଙ୍କାଗୁଣ୍ଡ ପକେଇ ପକେଇକି ଜନ୍ତି ଦେବେ ଜନ୍ତି ଦେଇକି ପୁରା ମୋଟା ମାନେ ପୁରା ବ ଯେମିତି ଆରି କାକେରା ଜନ୍ତଣି ହୁଏ ସେମିତି ଜନ୍ତ ଦେଇକି ତାକୁ ସେ ତେଲ ଜରିରେ ପୂରେଇକି ପୁରା ଚିପି ଚିପି ଯୋଉ ଜାଗାରେ ରଖି ଖେ ସେଇ ଜାଗାରେ ପୁରା ଚିପି ଚିପି
ଆଉ ସେମିତି ଯେମିତି ସେଇଟା କହୁଛ ସେମିତି ଯୋଉ ଫୁଲ ବଡିଟା ବି ସେଇଭଳିଆ ଫୁଲ ବଡି ବି ସେମତିଆ।
ସେଟା ଫୁଲ ଭଳିଆ ଏଇ ଲମ୍ବା ଲମ୍ବା ହବ ଶୁଖି ଗଲା ପରେ ସେ ତାର ହଁ।
ଇଏ ହେଇଯିବ ଆଉ।
ଖଣ୍ଡ ଖଣ୍ଡ ହେଇଯିବ ଆଉ। ସେମିତି ହୁଏ। ସେଇରା ବି ଛୁଆଙ୍କୁ ମାନେ ଦବା ପାଇଁ ଭଲ ମାନେ କୁର୍ କୁରୀ ବଦଳରେ
କୁର୍ କୁରୀ ଅପେକ୍ଷା ସେଇଟା ଭଲ ଚାଉଳ ଦେଶୀ ଜିନିଷଟାରେ ତିଆରି ହଉଛି ନା। ଆଉ ହେରା କଣ ଏଗୁଡାକ କ ଆଉ କିଏ କରୁଛ ଏଇରା ସବୁ ଗଲାଣି ନା। ଆଉ ଏବେକା ଲୋକ ଆଉ ଏତେ କରୁନାହାଁନ୍ତି।
ଏବେକା ଲୋକ କରୁନାହାଁନ୍ତି ଫୁଣି ବୁପ୍ ଲୋକ ବି କରୁଛନ୍ତି ଧୀରେ ଧୀରେ ପୁଣି ପୁରୁଣା ଜିନିଷ ପୁରୁଣା ସଂସ୍କୃତି ପୁଣି ଆସିଲାଣି।
ହୁଁ।
ହଁ।
ଆଉ ଚାଉଳ ପାମ୍ପଡ କଲେ ଇଆଡେ ଟିକେ ଦବ ଆଉ।
ହଉ ପଠେଇବା ଆଉ।
ହୁଁ ହୁଁ।
ଆ ଆଉ ତମେ ଖରାଦିନେ କଣ ସବୁ ବର୍ଷା ଦିନ ପାଇଁ କରିକି ରଖିଛ।
ଏଇ ବଡି ଏଇ ବଡି ତ ଖାଲି ହେଇକି ଅଛି ଆ ଚାଉଳରେ କିଛି ଏ ସବୁ ହେଇନି ଛୋଟ ଛୁଆ କାମ ବ୍ୟସ୍ତତା ଭିତରେ ଆଉ ଏତେ ସବୁ ଟାଇମ ଥିବା ଦରକାର ଏଗୁଡା ସବୁ ସମୟ ନବ ନାହିଁ ଜିନିଷ ଗୁଡା।
ଆମ ଘରୁ କରିକି ନମକିନ ପ ଠେଇଥିଲେ ସେ ଯୋଉ ଅ ହ ହ ହ। ଘରୁ କରିକି ପଠେଇଥିଲେ ମୋ ଯାଙ୍କ ମା। ମୋ ଯାଙ୍କ ମା କରିକି ପଠେଇଛନ୍ତି ଆମେ କରିନୁ ମୁଁ ସେଇ ଭାବିଥିଲି ଶାଗୁ ପାମ୍ପଡ କରିଛୁ ଭାବିଥିଲି ଚାଉଳ ପାମ୍ପଡ଼ ଟା କରିବି ବୋଲି ତ ସେଇଟା
ହଁ।
ଭାବୁଥିଲ କେମିତି ହବ ବୋଲି ସେଥିପାଇଁ ତମକୁ ପଚାରିଦି ଆଉ ଟିକେ
ହଁ ସେଟା ଖରା ଟିକେ କରିଥିଲେ ବେଶୀ ଭଲ ଲ ଆଉ ହଁ।
ହଁ ହଁ ହଁ ଏବେ ଟିକେ ପାଗଟେ ବି
ପାଗ ଟିକେ ବର୍ଷା ବର୍ଷା ହଉଛି ଟିକେ ଶୁଖିବା ପାଇଁ ହେବ ପୁଣି ପୋକ ଫୋକ ଲାଗିଯିବ ନା। ତାକୁ ଖରା ଦିନ ଟା ସମ ଟ ଭଲ ସମୟ ଆର ବର୍ଷ ହେଲେ ଖରା ଦିନରେ ଆଗେ ଜିନିଷ ସେଟା କରିକି ରଖିଦବ।
ହଁ ହଁ ହଁ ଏଇ ବର୍ଷ ତ ହେଇପାରିଲାନି
ଖଟା ବଟା ସବୁ
ନାଇଁ ଏ ବର୍ଷ ଆମର ଆମ୍ବ ଗଛରେ ଆମ୍ବ ଆସ ଲାନି। ଆଉ ଯେତିକି ଆସିଲା ଆମେ ପାଇଲୁନି ସମସ୍ତେ ନେଇଗଲେ। ତାପରେ ଯାହା ବି ନଥିଲେ କିଛ ବର୍ଷ ଆମ୍ବ ବି ଖାଇବ ମାନେ ଖାଇବାକୁ ଭଲସେ ପାଇନୁ। ମାନ ପାଚିଲା ଆମ୍ବ ବି ଖାଇବାକୁ ଭଲସେ କନ ଯ ଯାହା କିଣିକି ଆଣିଥିଲେ ଆଉ ଆମ କ ଛଆମ୍ବ ଆମେ କିଛି ପାଇଲୁନି ସେ ବାରି ଲାଷ୍ଟକୁ ଅଛଟା ତ ମାନେ ବର୍ଷା ପବନ ହେଲେ ଯିଏ ଯାହା ପାଆନ୍ତି ସବୁ ନେଇଯାଆନ୍ତି ଆଉ ମିଳିଲାନି କିଛି ଆମ୍ବ
ଆଚ୍ଛା।
ଆଚାର ଫଚାର କରା ହେଇନି ଦେଖିଆ ଆଉ
ହୁଁ ହଁ।
ହଉ ଆଉ। ତମର ଆଚାର ଫଚାର କରିଚ, ଆଚାର?
ହଁ ମୁଁ ଟିକେ ଏଇ ଘରୁ ଆମ୍ବ ପଠେଇଥିଲେ ସେଠି ସେଇ ଯୋଉ ସୋରିଷକୁ ଦେଇ କି ତାକୁ ଯେନ୍ତି ଅ ସୋରିଷ ମସଲା ଲ କା ଭଙ୍କା ଦେଇକି ତାକୁ କରିଥିଲି ଆଉ।
ଉଁ ହଉ ହଉ ହୋଉ ଟିକେ ମୋର କାମ ଅଛି ମୁଁ ଆସୁଚି ଟି କିଏ ତମୁକୁ ମୁଁ କଲ୍ କରିବି ପଛରେ ଆଉ ରଖୁଛି।
ଆଚ୍ଛା ଠିକ ଅଛି ହଁ।